କଅ।
ଏଇ ଶୋଇଥିନି ଏଇନା ଟିକେ ଉଠିନି ଏଇନା
ଆଉ ତୋମେ ଶୋଇଥିଲ ନା? ନା କଣ କାମ କରୁଥିଲ?
ମୁଁ ପୁଅ ଆଇନି ଶୋଇପରଥିନି, ପୁଅ ଶୋଇବ ମୁଁ ଶୋଇବି।
ଓହୋ, ନା ମୁଁ ଟିକେ ଶୁଇପରଥିନି ଶୀଘ୍ର, ତାପରେ ମେଘ ଟା ବି ପ କେଇଲା ତ ମୋର ଟିକେ ନିଦ ଭାଙ୍ଗିଗଲା ଲୁଗାପଟା ସବୁ ଶୁକେଇଥିନି ତାକୁ ତୋଳିନି। ତୋଳିକି ରଖି ରୁଖା ଦେଇକି ଏଇନା ଯହ
ହଁ
ଏ ହଁ ଆଉ। ତୋମେ କୁଆଡେ ବୁଲାବୁଲି କରିତେ ଯାଇଥିଲ ରଜକୁ ଯାଇଚ ନା ଯାଇନ କୁଆଡେ ବୁଲାବୁଲି କର
ହଁ ରଜକୁ ଯାଇଛି ନା, ଆମ ଗାଁ ରେ ତ ରଜ ଭଲ ହଉଛି ଆଉ, ଆମର ଗାଁରେ ଆମ ଗାଁରେ କୋଉମାନେ ପିଠା କରିକି ନେବେ। ସିଜା ପିଠା ପିଠା ଆରସା କାକରା। ଘି ଯେଉଁ ଏଣ୍ଡୁଳି ସବୁ ପିଠା କରି ନେବେ ଆଉ
ମାନେ ରଜରେ ଭଲ ପିଠା ମିଠା ଏମିତି ସବୁ କରାଯାଏ ନା କଣ?
ନା ରଦ ଚୁଇନି ଅଛି ଯେତେ ରଦ ଚୁଇଁଲେ ଯିଏ ହାଟ ହେଇଥିବ ତାରା ପିଠାଟା ଡଟ୍ ଯୋଉ ମାନେ ରହିଥିବେ ଦ ଯୋଉ ମାନେ ତା ପିଠାଟା ଏବେ ତିରିସ ଜନ।
ହ ହ
ଆଛା। ସେଥିରୁ ଜଜ୍ ଦେଖିବେ କାର ପିଠାଟା ଭଲ ହେଇଛି। ସେଇ ଅନୁତାରେ ଜଣିଛୁ ମୋ ବୋଉ ହୁଁ ମୋ ବୋଉ ହେଇଥିଲା ଦିଟା ରେ।
ଓହୋ ତମ ବୋଉ ଯାଇଥିଲେ।
ହୁଁ ହୁଁ। ମୋ ବୋଉ ତରଥିଲା ଥିଦା ପିଠା ଥିଦା ପିଠା କଣ ତଥିଲା କଣ? ଯୋଉ ଲାଟିନ ଚାଉଳ ଭେଦି ହେଇଥିଲା। ଭେଦେଇ ତାକୁ ପିଲାଣ ଭେଦେଇ ତାକୁ ଗାଇଣ୍ଡରଟା ଦେଇଥିଲା ଗାଇଣ୍ଡର ଭିତରେ ତାକୁ କ୍ଷୀର ଖୀତ ପଠେଇଥିଲା। କ୍ଷୀର ହଁ କ୍ଷୀରବ ଦେଇକି ତାକୁ ପୁଣି କାଜୁ କିଚିମିସ୍ ଏମିତି ତାକୁ ପିଠା ଦେଲା ପୁରରେ ଦେଇଥିଲା
ହଁ ମାନେ ବିରି ଚାଉଳ ଏକାଠି ଗ୍ରାଇଣ୍ଡିଙ୍ଗ କରିଦେଲେ କ୍ଷୀର ପକେଇକି।
ହଁ ନା ଆଦ ବିରିଟା ବାଟିଦେଲା ବା ବିରିଟା ବାଟିଦେଲା।
ହଁ।
ବାଟିଦେଇକି ଥିଲୁ ଚାଉଳ ଯୋଉ ବାଟିବନାଇ ନା ଇଥିଲା ଅଳ୍ପ କ୍ଷୀର ଦେଇ ଦେଇଦେଇକି ଯେମିତି ଚାଉଳଟା ହବ ସେମିତି କ୍ଷୀର ଦେଇ ଦେଇଦେଇକି ବାଟିଲା। ବାଟିକି ତାକୁ ପିଇ ଦୁ ନଡିଆରେ କାଜୁ କିସମିସ ଆଉ ଗୁଜୁରାତି ଏମିତି ପଚେଇଲା।
ହୁଁ ସବୁ ମାନେ ପଡିବ?
ହୁଁ ଆ ତୁ ପରେ ଦି
ପିଠାଟା ଟିକେ ଭଲ ଲାଗେ।
ହଁ ତାପରେ ହଁ ତାପରେ ଯେବେ ଅଛି ଆମର ଛା ତ ଉମ୍ଭାରର ନା ତଣଗୋଟେ? ସେଇଥେରେ ଲାଇନଲେ ଭବ ଲାଇନ ତା ତଞ୍ଚଳ ମିନି ପରେ ଯେମତି ଏ ହାଣ୍ଡି ଭଳିଆ ଥିବ ତାକୁରୁ ଟିକେ ତେଲ ପଚେଇ ତାପରେ ତାକୁ ଦେବୁ କି ଦେଲିଲିି ତାପରେ ଉପ ଦବ ନୂପୁର। ଫେରି ଫେରି ପତି ମାନେ ଚଳିବ ତାପରେ ଉଭାଣ୍ଡ ତା ହଁ।
ହଁ ହଁ।
ନଡ଼ିଆ ବା ଭାଜିକି ଦବ?
ହୁଁ।
ଉଭାନଟା ଉଭାନଟା ତାକୁ ଇଏ କରିବ। ଉଭାନ ଟା ତାଦେହରେ ଯଦି ହେଲା ମାନେ ଝାଉଁ କି ହବ।
ହଁ ହଁ, ମାନେ ଭଲସେ କରନ୍ତି ତମ ବୋଉ?
ହୁଁ, ଆଉ ଯୋଉ କାବୁଲୁ ମଟର, ତରକାରୀ ଟା ମୋ ବୋଉ ବହୁତ
ଅ ହଁ।
କାରଣ ଦୁଦୁରା
ମାନେ କଉରା କୁହନି? ଯୋଉ ତ ଛୋଟ ନା ବଡ? ଓହୋ ବଡ ଟା, ହଁ ହଁ।
ଏଇଟା କୁ ଆଗେ ବତୁରେଇ ଦେଇଥିବ, ବତୁରେଇକି ଅଦା ପିଆଜ ସବୁ
ହଁ।
ବାଦାମ ଦିଟା ବାଟି ଦବ, ତା-ଠୁ ତାକୁ ବାଟିଦବ, ମଧୂରି ଦିଟା ବାଟିଦବ, ବାଟି ଦେଇକି ତାପରେ ତରିବ। କରି ସେ ମଟର ଟା ଟଟି ଟଟି ତ ଏତେ ରେ ପୁରା ମଟରଟା ପାତିଯିବ ସେ କ୍ଷେତ୍ରରେ ପାଣି ଦବ, ଦେଇ ଦେଇକି ପୁଣି ମଟର ଦବ, ପୁଣି ଏଇରା ସବୁ କରିଦେଇକି, ଜଳ ପାନି ଟିକେ ଦବ, ଗରମ ମସଲା ଦେଇକି, ଦେଇକି ଫୁଟେଇ ଦବ।
ହୁଁ ହୁଁ। ମାନେ ଭଲ କରନ୍ତି ସିଏ, ନାଇଁ କି?
ତା ହାତ ଟା ବହୁତ
ତମ-ତମେ ବି ଶିଖି ଦେଇଚ ତାଙ୍କ କତିରୁ ସବୁ?
ହୁଁ ହୁଁ ହୁଁ, ହଁ
ଓ ହଁ, ଆଉ ଯାହାନେ ତମ ବୋଉ କରନ୍ତି ମାନେ, ତମେ ଶିଖି ଥିବ ନା, ସେ ଟିକେ ଅଧିକ ଭଲ କରିବେ, ତମେ ଶିଖି ଥିନେ ବି ଏତେ କଣ କରିପାରିବ?
ହଁ, ନା ମା ରୋଟେଇ କାଇଁ ରେ ଆମେ?
ହଁ, କରିପାରିବ କିନ୍ତୁ ସେମିତି କରିପାରିବନି।
ନା ନା, ସେମିତି ତରିପାରିବୁନି, ମା ରୋଷେଇ ଯୋଉ ସୁନ୍ଦର?
ହଁ, ମାନେ ତମେ କଣ ରଜରେ ସବୁ ବୁଲାବୁଲି କଲ, ସବୁ ଆଡେ ଯାଇକିନା? କୁଆଡେ କୁଆଡେ ସବୁ ଯାଇଥିଲ ନା?
ତୁତୁମ ପାଲକ ଯାଇଥିନୁ, ଆଉ ତ ହେଲା ବିରଦା ବିରଦା ମନ୍ଦିର ଯାଇଥିନୁ। ବିରଦା ମନ୍ଦିରରୁ ଯାଇଥିନୁ
ବୀରଜା ମନ୍ଦିର ମୁଁ ଶୁଣିଚି କିନ୍ତୁ କେବେ ଯାଇନି।
ବିରଜା ମନ୍ ଠାକୁର ଅଛନ୍ତି, ନଈ ଯୋ ଇଏ ଅଛନ୍ତି। ସେଇ ନଈଠୁ ହଁ, ନଈ ପାଖରେ ସେଇଠି ଗଲା ଆଳୁ, ନଈ ପାତରେ ଗୋତେ କଣ ଗୋତେ ମନ୍ଦି ରହୁଚି ପାନି ଭିତରେ, ହେଲା, ପାଣି ଭିତ ତରେ ସେ ବୁଡିକି ଯାଇକି ତମେ ଯିବ। ଆଏ ସମତେ ଜଲେ, ମୁଁ ଜଲିନି, ମୁଁ ଯେମିତି ସଲା ନଈ ମତେ ମାଡିଦବ।
ଓଁ ହଁ, ନା ନାଇଁ ଯୋଉ ବିରଜା ମହି ବିରଜା ମନ୍ଦିର ଯା, ସେଠି ସବୁ ମାନେ କେତେ ମନ୍ଦିର ଅଛି ନା? ନା ଏମିତି
ହଁ, କେତେ ଏ ଯୋଉ ଦ-ଦମ ନା ଯୋଉ, ଦମ ଦୋଉ ଇଏ ସାତ ଭଉଣୀ ଅଛନ୍ତି କିଏ ମାତ ତାଟୁଛି,। କିଏ ମାନେ ଲୁଦା ସିଲେଇ କରୁଚି, କିଏ ଛୁଥିଲେ ଛୁତା ପସେଇ ଦୋଉଛନ୍ତି, ସେମିତି ସାତ ଭଉଣୀ ଅଛନ୍ତି।
ତିଆରି ହେଇକି ଅଛି।
ହଁ ହଁ ହଁ। ଆଉ ବିରଜା ଠାକୁର ତ ସ୍ୱତନ୍ତ୍ର ଦେଖିବ ଦିହ ସିତେଇ ପଡିବ ସତେ ଯେମିତି ଅନେଇଛନ୍ତି।
ଅ ହଁ। ମାନେ ବହୁତ ଆଡୁ ଲୋକ ବି ଯାଆନ୍ତି ବିରଜା ମନ୍ଦିରକୁ ଦର୍ଶନ କରିବା ପାଇଁ ଠାକୁରଙ୍କୁ। ଆ ସେଠି କି ଠାକୁର ସବୁ ଅଛନ୍ତି କୁହନି ଆଉ ବିରଜା ମନ୍ଦିରରେ କି ଠାକୁର ଅଛନ୍ତି ସେ ତ ଅଲଗା ସବୁ।
ଛନ୍ତି ଶିବ ବିରଜାରୁୁ ଆଉ କେତେ ଦଶ କିଲୋମିଟର ଶିବ ଅଛନ୍ତି। ହଁ ସେଇ ଶିବ ଠାକୁର ଅଛନ୍ତି ପାଣି ଭିତରେ।
ବିରଜା ମନ୍ଦିର କଣ କହିଲ କୁସୁମ୍ ପାର୍କ ଯାଇଥିଲ?
ହଁ।
ସେଠି ସବୁ କଣ ବେଶୀ କିଛି ନାହିଁ ନା କଣ କୁସ୍ ପାର୍କରେ।
ହଁ ପାର୍କ ଫାର୍କ ଅଛି ହ ଯୋଉଠି ବଡ଼ ଗଢ଼ିଆଟେ ଅଛି। ବସ ଚାଲୁଛି। ଭଲ ପାର୍କ ଫାର୍କ ଅଛି ଫୁଲ ଗଛ ଡୋଲାପ ଫୁଲ ରାତିରେ ନା ଯୋଉ ପାହାଣୀଟା ଇଏ ହବ କଣ
ସେଥି ମାନେ ଯାଇ ଦେଖିବା ସେଟା ଭଲ ଦୁସିଆ ଦେଇ ଲୋକମାନେ ଭଲ ଯାଆନ୍ତି ସେ
ହଁ।
ଦେଖିବା ପାଇଁ ନାଇଁ
ହାଲୋ।
ହୁଁ।
ହଁ ଆଉ ଯାଇଥିନି ଧବଳେ ଶ୍ୱର।
ଧବଳେଶ୍ଵର।
ହଁ।
ଅ ହଁ।
ସେଇ ଯେ ଯାଇଥିଲି ଧବଳେଶ୍ୱର ଯାଇ ଆମ ଭଉଣୀମାନେ ମୁଁ ହଦିବେନ୍ଦ ଯାଇଥିଲେ ମୋ ଝିଅ ପୁଅ ଆଉ ମୋ ଭାଇ ଭାଉଜ ମୋ ଭଉଣୀ ମାନେ।
ହଁ।
ଆଉ ଏମିତି ଯାଇଥିନୁ ଆଉ। ଉଁ।
ତମ ପୁଅ ଝିଅ ସବୁ ଯାଇଥିଲେ?
ହଁ ପୁଅ ଝିଅ ଯାଇଥିଲେ।
ଝିଅ ଯାଇଥିଲେ ନା, ଅ ହ ଛୁଟି ଥିଲା ଯାଇଥିବେ ବୁଲାବୁଲି କରିକି ଆସିଥିବେ ଆଉ।
ହଁ।
ହୁଁ ହୁଁ ଆଉ ତମେ ତମ ଝିଅ କୋଉ କ୍ଲାସ୍ ପଢୁଛି?
ଝିଅ ନବମ।
ହୁଁ ହୁଁ ହୁଁ ସିଏ ଘରେ।
ନା ଥିଏ ଥା ମାମୁଁ ଘରେ ପାଠ ପଢୁଛି।
ଏଇଠି ଟୁଛନ ମାଥର ଭଲ ପାଇଲି ନାହିଁ ତାପରେ ଟୁଛନ ହବାକୁ ମୁଁ ପାଇଲି ନାହିଁ ନେଇକି ଛାଡି ଦେଇ ଆଇଲି ହଁ।
ହଁ ସେଠି ସବୁ ସୁବିଧା ମାନେ ପଢିବା ପାଇଁ
ହଁ ହେଠି ଛୁ ହଁ। ଏଇ ହଁ ଏଇଚା ଆମର ଦୋକାନତା ପାଥେରେ ଆଉ ଧରୁଠୁ ହାପ୍ କିଲୋମିଟର। ଆଜ୍ଞା। ସବୁ ସୁୁବିଧା।
ହେଇ ଦବ।
ହଁ ପାଠରେ ବୋଲି ସେଇଠି ପଳେଇଁ ଇଁ
ସେ ଛୁଟିରେ ଆସିଥିଲା ଘରୁକୁ ପୁଣି ଯାଇଛି ନା କଣ।
ହଁ ଛୁଟିରେ ଆଇଥିଲା ଯାଇଥି। ଏବେ କହୁଚନି ପୁରୀ ଯିବାତୁ ମାନେ ଏଇ ଯୋଉ ଗରମ ହଉଥି
ହୁଁ ତାପରେ ଆଜି ବି ବର୍ଷା ଟିକେ ହେଇଥିଲା ଗରମକୁ ବର୍ଷା ବି ହେଇ ହେଇଛି ଏଇନା ଟିକେ ଥଣ୍ଡା ଲାଗୁଥୁବ।
ହଁ ସନ୍ଧ୍ୟା ନ ହଉ ଏତେ ନ ଜୁଳୁ ଜୁଳିକା ଆମ ଆଡ ତ ତାଲି ବାପ୍ ପୁରୁ ଯେମତି ଚୁଆ ପଟର ଆଉ ପବନ ମେଡ୍ରମ
ଉଁ ହୁଁ ଜୋରେ ତା
ଧରେ ହେଇଥି।
ଆଉ
ତମ ଆଡେ ଆଜି ଖରା ହେଇଥିଲା? ଉଁ ତମ ଆଡେ ଆଜି ଖରା ହେଇଥେଲା ନା।
ନା ବର୍ତ୍ତା ହେଇକି ବର୍ତ୍ତା ତ ହଉକି। ହଁ ଖରା ହେଇଚି ଏବେ ବର୍ତା ହଉଥିଲା। ଆଉ
ଆ ଆଉ
ଆପ
ହୁଁ ଭଲ ନା ସବୁ।
ହଉ ଭଉଣୀ ମୁଁ ତାହେନେ ରହୁଚି ଆଁ।
ମୁଁ ହେତେବେଳୁ ଦେଇଛି।